ହ୍ୟାଲୋ। ହ୍ୟାଲୋ? ଆଜ୍ଞା ବନ୍ଧୁ।
ହଉ
ଆଜ୍ଞା କୁହନ୍ତୁ?
ଆପଣଙ୍କୁ ମୋ ଶବ୍ଦ ସ୍ପଷ୍ଟ ଭାବେ ଶୁଭା ଯାଉଛି?
ହଁ ଏବେ ଶୁଭୁନଥିଲା, ଏବେ ଠିକ୍ ଆ ଆପଣଙ୍କ କଥା ଶୁଭିଲା।
ଆଜ୍ଞା ଆଜ୍ଞା।
ହ୍ୟା ହ୍ୟାଲୋ ଏ ବନ୍ଧୁ ବସିଛୁ ଆପଣ?
ମୁଁ ମଧ୍ୟ ଏଠି ବସିଛି ଆଉ।
ହୁଁ ଆଜ୍ଞା ଆଉ ଆପଣଙ୍କ ଆଡେ କଣ ଭଲ ଚାଲିଛି ସବୁ?
ଏ ଆପଣ ତ ଜାଣିଥିବେ ଏବେ ଗ୍ରୀଷ୍ମ ଋତୁ ସରି ସରି ସାରିଲାଣି କିନ୍ତୁ ବର୍ଷା ଋ ତୁ ହେଲାଣି କିନ୍ତୁ ବର୍ଷାର କୌଣସି ଆଶଙ୍କା ମଧ୍ୟ ଦେଖା ଯାଉନାହିଁ କି ବର୍ଷା ହେବାର ହେଲା ଭଳିଆ ବି ଜଣା ପଡୁନି। କିନ୍ତୁ ଅଳ୍ପ ଅଳ୍ପ ବର୍ଷା ହେଇ ମଧ୍ୟ। ପାଣି ଆମ ଦେହ ମଧ୍ୟ ଖରାପ କରୁଛି ଯେତେବେଳେ ଆମେ ବାହାରକୁ କୁଆଡ଼େ ଯାଉଛୁ ଅଚାନକ ବର୍ଷା ହଉଛି ହଠାତ୍ ବର୍ଷା ହଉଛି। ଯେମିତି ଆମେ ଜାଣିପାରୁନାହୁ। ଏତିକି ମଧ୍ୟ ମତେ ଜ୍ଵର ଭାବରେ ପୀଡ଼ିତ ଅଛି ମୁଁ।
ଆଜ୍ଞା। ଆମ ଆଡେ ବି ସେମତି ଚାଲିଛି ବନ୍ଧୁ ଜାଣିଲେ କି
ଆଜ୍ଞା।
ଆମ ଗାଁ ରେ ବି ଚାଲିଛି ଦେହ ପା ବି ଖରାପ ରହୁଛି ଏବେ ଗୋଟେ ଆମ ଗାଁ ରେ ଏବେ ଯ ଏଇ କିଛି ଦିନ ହବ ଗୋଟେ ଭୋଜି ହଉଥିଲା ଜାଣିଲେ କି ବନ୍ଧୁ
ଆଜ୍ଞା।
କୁହନି କୁହନି ଯେ ଭୋଜି ହେଉଥିଲା କିଛି ଦିନ ହେବ ଏ ଲୋକ ଭୋଜି ଖାଇକି ସମସ୍ତିଙ୍କ ଦେହ ଖରାପ ହେଇଗଲା। ହେଲେ କି ଆଉ କେମିତି ଜାଣିଲି ଆମର ସବୁ ଜାଣିଛି ଖରା ଯୋଉରେ ଯୋଉ ଖରା ଯୋଉ ହଉଥିଲା। ଖାଇକି ସବୁ ଉଁ ଉଁ ମୁଁ କୁକୁଡା ମାଂସ ହେଇଥିଲା, ବୁଝିଲେ କି ବନ୍ଧୁ?
ଆଜ୍ଞା।
ଗରମ୍ ଗରମ୍ କୁକୁଡ଼ା ମାଂସ ହଉଥିଲା, ଗରମ୍ ଗରମ୍ ଖାଇ ଦେଇେଇଛନ୍ତି ଲୋକମାନେ ତା ସହିତ ଖିରି ହଉଥିଲା ଖିରି ତାକୁ ବି ଖାଇଦେଇଛନ୍ତି, ଲୋକମାନେ ତା ସହିତ ଛୋଟ ଛୋଟ ଛୁଆମାନେ ଆମ ଗୁପଚୁପ୍-ଗୁପଚୁପ୍ ଯୋଉ ହଉଥିଲା, ତାକୁ ବି ଖାଇଦେନି ଛୁଆମାନେ।
ଆଜ୍ଞା।
ତାକୁ ଖାଇ ଦେଇେଇଛନ୍ତି ଛୁଆ ମାନେ ଛୋଟ ଛୁଆଙ୍କର ବେଶୀ ଦେହ ଆକ୍ରାନ୍ତ ହେଲା। ଦେହ ପେଟ ଫେଟ ଝାଡା ହେଲେ। ଆଉ ବହୁତ ହଇରାଣ ହେଇଛନ୍ତି, ଲୋକମାନେ ଦ ଦଶରୁ କୋଡିଏରୁ ତିରିଶ ଜଣ ଲୋକ। ବହୁତ ବୁଢା ବୁଢା ଲୋକମାନୋନ ବୟସ୍କ ଲୋକ ଜେଜେ ହିସାବ ହେବେ ଘର ପାଖରେ ସିଏ ବି ବହୁତ ହଇରାଣ ହେଇ କେମିତି ଜାଣିଲେ କି ବନ୍ଧୁ?
ଆଜ୍ଞା।
ଆପଣ ଘର ପାଖରେ ବି ଭୋଜି ଭୋଜି ହଉଥିବେ, ଲୋକମାନଙ୍କୁ ସତର୍କ ଟିକେ କରିବି।
ଆଜ୍ଞା ଦେଖନ୍ତୁ ଆପ୍ ଯୋଉ ଆଜି କାଲି ଦେଖିଥିବ ପ୍ରାୟ ସବୁ ଗ୍ରାମାଞ୍ଚଳରେ ଯୋଉ ଆପଣ ଯୋଉ କହିଲେ ଗୁପଚୁପ୍ ହେଲା। ହଁ ଯୋଉମାନେ ବି ଦଉଛନ୍ତି ବା ବାଣ୍ଟୁଚନ୍ତି ସେମାନେ କୌଣସି ତୁଣ୍ଡି କିମ୍ବା ହାତରେ ହାତରେ ହାତରେ ସୁରକ୍ଷା ଦେବା ପାଇଁ ହୁଁ ଯୋଉ ଜିନିଷଟି ପିନ୍ଧନ୍ତିନି। କଣ କୁହନ୍ତି ତାକୁ ଗ୍ଲୋଭସ୍ ଗ୍ଲୋଭସ୍। ଆଜ୍ଞା ସେ ଗ୍ଲୋଭ୍ ମଧ୍ୟ ବ୍ୟବହାର କରୁନାହାନ୍ତି ଯାହା ଫଳରେ ଆପଣ ଜାଣିଥିବେ ଏବେ ବାହାରକୁ ଯାଇଥିବେ ହାତ ଧୋଇ ନଥିବେ ସେ ଆସିକି ସେଇଆ ହା ହାତରେ ଆପଣଙ୍କୁ ଗୁପଚୁପ ର ଆଳୁ ଗୋଳେଇ ତା ଦେହରେ ପୁରେଇକି ଦେଇଦେବେ। ଦେଇ ଦଉଛନ୍ତି ତାପରେ ଖାଇ ମଧ୍ୟ ଲୋକ ବି ବିମାରରେ ପଡୁଚନ୍ତି।
ଆଜ୍ଞା ବନ୍ଧୁ ପାକିଟିରେ ବି ହାତ ପୁରଉଚନ୍ତି ଫୋନ ବି ଆସିଲେ ଫୋନ ବି ଧରୁଛନ୍ତି ଜାଣିଲେ କି ବନ୍ଧୁ।
ଆଜ୍ଞା ଆଜ୍ଞା।
ତାପରେ ବି ପଇସା ବି ଜାଣିଥିବେ ସମସ୍ତେ ସ ଆମ ଆମ ପାଖରେ ପଇସା ନଉ କାଗଜ ବାଲା ପଇସା। ତମ ପାଖରେ ବି କାଗଜ ବାଲା ପଇସା ଆଉ ବନ୍ଧୁ ମାନେ ବି ଯିଏ ଆସିଥିବେ ତାଙ୍କ ପାଖରେ କାଗଜ ବାଲା ପଇସା ଆଉ ଭାଇ ମାନେ ସେଠି ବି ଗୁପଚୁପ୍ ଖାଉଥିବେ ତାଙ୍କ ପାଖରେ ବି ପଇସା। ସେ ପଇସା ଦିଆ ନିଆ ହଉଛନ୍ତି ତା ଭିତରେ ପ୍ୟାକେଟ ରେ ପଇସା ଚେଞ୍ଜ କରିକି ପଇସା ଉଁ କରିକି ଦଉଛନ୍ତି ଜାଣିଲେ କି ବନ୍ଧୁ। ନାଁ ତା ସିଏ ବି ଦେହ ପାଇଁ ଖରାପ କି ଜୀବାଣୁ ମାନେ କୀଟାଣୁ ମାନେ ତା ହାତ ରେ ବି ଲାଗି ରହୁଛନ୍ତି କାଖ ଭିତରେ ତାକୁ ବି ହଁ।
କାଗଜରେ ନୋଟ ହେଇଥିବାରୁ ସେଥିରେ ଅ ସହଜରେ କୌଣସି ତେଣୁ ଭୂତାଣୁ ତା ଦେହରେ ଆସି ଯାଉଛି କି ଦେଖନ୍ତୁ ଆପଣ ଜାଣିଥିବେ କିଛି ବର୍ଷ ପୂର୍ବେ କରୋନା ନାମକ ଏକ ଆସିଥିଲେ ଭାଇରସ୍ ଆସିଥିଲା।
ଆଜ୍ଞା କେତେ ଲୋକ କେତେ ହଇରାଣ ହେଇଛନ୍ତି କହିଲେ ଆପଣ ଦେଖିବା ତମ ଆଡ଼େ?
ଆଜ୍ଞା ଦେଖନ୍ତୁ ବହୁତ୍ ଲୋକ ମରିଗଲେ ଆପଣ ଜାଣିଥିବେ ସେଇ ସମୟରେ ସମସ୍ତେ ଗ୍ଲୋଭସ୍ ଆଉ ହା ମୁହଁରେ ତୁଣ୍ଡି ବାନ୍ଧି ବୁଲୁଥିଲେ।
ଆଜ୍ଞା।
ଆ ଯାହା ଫଳରେ ସେମାନେ ସୁରକ୍ଷା ରହୁଥିଲେ ଦେଖନ୍ତୁ କିନ୍ତୁ ସେତେବେଳେ ଦେଖନ୍ତୁ ଆପଣ ସମ ସମସ୍ତେ ମ୍ୟାକସ୍ ବ୍ୟବହାର କରୁଥିଲେ ଏବଂ ବାହାର ଜିନିଷ ଖାଉନଥିଲେ। ଆଉ ପରିବା ମଧ୍ୟ ନଉଥିଲେ ହାତ ଧୋଇକି ନଉଥିଲେ କି କାହିଁକି? ଜାଣିଥିଲେ ସେତେବେଳେ ଯେଉଁମାନେ ଟଙ୍କା ଦିଆ ନିଆ ବା କରୁଛନ୍ତି ତାଙ୍କ ମଧ୍ୟ ହେଇପାରିଥାଏ ଭାଇରସ୍ ଲାଗିଥାଇ ପାରିଥାଏ।
ପରିବା ବି ବନ୍ଧୁ ଆଣିଲେ ତା ତାକୁ ହଳଦୀ ପାଣିରେ ଜାଣିଥିବେ ହଳଦୀ ପାଣି ଟିକେ ଗରମ ପାଣି ନଖ ଉଷୁମ ପାଣି ତାକୁ ବି ଧୋଇକି ରୋଷେଇ କରୁଥିଲେ ବନ୍ଧୁ ଜା ତମ ଆଡ଼େ ବି ହେଇଥିବ ଆଜ୍ଞା।
କିନ୍ତୁ ସେତେବେଳେ ଏମିତି ତାର ସେ ଭୂତାଣ ର ଏମିତି ଭୟ ଥିଲା ଏବେ କିନ୍ତୁ ଭୁଲି ଯାଉଛନ୍ତି। ସେ ଭୂତାଣୁ ହେଲେ ନ କଣ ହେଲେ କଣ ହେଲା ଲୋକ ନ ମରିଲେ କଣ ହେଲା କିନ୍ତୁ ସେ ଦେହ ପାଇଁ କ୍ଷ କ୍ଷତି ନା ନାଇଁ? ଏବେ କିନ୍ତୁ ଦେଖନ୍ତୁ ଆପଣ ଯାଉଥିବେ ପରିବା ଆଣୁଛନ୍ତି କିଏ କୋଉ ମାନେ ହାତ ଧୋଉଛନ୍ତି। ବିନା କାଟିକି କାକୁଡ଼ି ଖାଇ ଦଉଛନ୍ତି ଆପଣ ଭାବିବାର ଅ ଅଛି ସେମାନେ ଯୋଉମାନେ ବି କୃଷକ ମାନେ ଗଛ ଲଗଉଛନ୍ତି ତା ସେମାନେ ମଧ୍ୟ ସେମାନେ ତୋଳୁଚନ୍ତି। ସେମାନେ ତୋଳିକି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ପୁରଉଛନ୍ତି ସେମାନଙ୍କ ହାତରେ ବିଭିନ୍ନ ପ୍ରକାର ଆଜି ତ କାଲି ତ ଜାଣିଥିବେ ବିଭିନ୍ନ ନାଶକ ବିଭିନ୍ନ ପ୍ରକାର କୀଟନାଶକ ମଧ୍ୟ ବ୍ୟବହାର ହଉଛି ଆଜ୍ଞା ଯେତେବେଳେ ବି ସେ କୀଟ କୀଟ ମାନଙ୍କୁ ମାରିବା ପାଇଁ ଯଉ କୀଟନାଶକ ପଡୁଛି ସେ ଫଳ ଉପରେ ମଧ୍ୟ ପଡୁଥିବ ଆଜିକାଲି ଲୋକ କଣ କରୁଛନ୍ତି ଫଳ କୁ ବିନା ଧୋଇ ମଧ୍ୟ ଖାଇ ଦଉଛନ୍ତି ବହୁତ୍ ଲୋକ ଏମିତି କରୁଛନ୍ତି। ତାହା କଣ ଦେହ ପାଇଁ କ୍ଷତିକାରକ ନୁହେଁ।
ଆଜ୍ଞା ବନ୍ଧୁ ବହୁତ କ୍ଷତିକାରକ ବୁଝିଲେ କି ବନ୍ଧୁ ଆଉ ସେଥିପାଇଁ କହୁଛି ଆପଣଙ୍କ ଘର ପାଖରେ ଯଦି କିଛି ଗୁପଚୁପ୍ ବାଲା ହଉ କି ଆମନ ଅ ଗରମ ଗରମ ଖାଇବା ଦିଅନ୍ତୁ କି କଣ ଭୋଜି ଦିଅନ୍ତୁ ଟିକେ ମସଲା ମୁସଲି ତାଙ୍କୁ କହିବଟି। କମ କରିବେ ଜାଣିଲେ ବନ୍ଧୁ ଆମ ଆଡେ ବହୁତ ହଇରାଣ ହେଇଥିଲେ ଏଇ କିଛି ଦିନ ହବ କୋଡିଏରୁ ତିରିଶ ଜଣ ଆକ୍ରାନ୍ତ ହେଇଗଲେ ଜାଣିଲେ ବନ୍ଧୁ।
ଆଜ୍ଞା‌
ଆମ ପାଖ ନିକଟ ଯାହା ହଉ ନିକଟିସ୍ଥ ଡାକ୍ତରଖାନା ପାଖରେ ଯାଇକି ଲୋକମାନେ ସବୁ ଗଲେ। ତାଙ୍କୁ କିଛି ଦିନ ରହିଲେ ଛୋଟ ଛୁଆ ମାନେ କୋଉ ବଡ ବର୍ଚଣା ମେଡିକାଲକୁ ଯାଇ ଥିଲେ ଆମ ବଜାରରେ ଗୋଟେ ଅଛି ଡାକ୍ତରଖାନା ସେଠୁ ଡାକ୍ତର କହିଲେ ଯେ ନାଇଁ ତାଙ୍କୁ ଛୋଟ ଛୋଟ ଛୁଆ ତାଙ୍କୁ ନେଇଯାଉ କଟକ। ବଡ ମେଡିକାଲ କୁ ଡାକ୍ତରଖାନା। ସେଠି ବି ଲୋକ ଛୋଟ ଛୋଟ ଛୁଆମାନେ ବି ଗଲେ ବହୁତ ଦିନ ରହିଲେ ଚାରି ଦିନ ପାଞ୍ଚ ଦିନ ଯାହା ହଉ ସୁସ୍ଥ ହେଇକି ଆସିଛନ୍ତି। ଆଉ ଏ ପାଞ୍ଚରୁ ସାତ ଜଣ ଏବେ ଅଛନ୍ତି ଡାକ୍ତରଖାନାରେ। ଆଉ ତ ସେଥିପାଇଁ ମୁଁ କହୁଛି ବନ୍ଧୁ ଆପଣ ଘର ଆଡେ ଯଦି ଭୋଜି ଭୋଜି ହୁଏ କି କଣ ଲୋକ ମାନଙ୍କୁ ଟିକେ ସତର୍କ କରିବେ। ବଡ ବଡ ବହୁତ ବୟସ୍କ ମଉସା ମାନ କି ଜେଜେମାନେ ତାଙ୍କୁ ବି ଟିକେ କହୁଥିବେ ଜାଣିଲେ ବନ୍ଧୁ?
ଆଜ୍ଞା ଆଜ୍ଞା
ଆଜ୍ଞା
ଦେଖନ୍ତୁ ଆଜି କାଲି ଆ ଆପଣ ଜାଣିଥିବେ ଆଜିିକାଲି ଛୋଟ ରୁ ବଡଭୋଜି ହେଲେ ମଧ୍ୟ ଆଉ ରୋଷେଇଆଙ୍କୁ ଡକା ଯାଉଛି। ରୋଷେଇଆଙ୍କ ପାଖରୁ ଚିଠା ଆଣି ସେମାନେ ଖାଦ୍ୟ ପାଇଁ ସବୁ ପ୍ରକାର ମସଲା କିମ୍ବା ପରିବା ପନିପରିବା ସବୁ ଜିନିଷ କିଣୁଛନ୍ତି ସେଥିପାଇଁ ଦେଖିବେ ଆପଣ
ଆପଣଙ୍କ କଥା ବନ୍ଧୁ
ବନ୍ଧୁ ଶୁଭା ଗଲା?
ହଁ ଏବେ ଟିକେ ମୋବାଇଲ ଟା ପାଖରେ ରଖି କଥା କୁହନ୍ତୁ ଆଜ୍ଞା ବନ୍ଧୁ ଶୁଭିଲା।
ଦେଖନ୍ତୁ ଆ ଆଜି ତ ଆପଣ କାଲି ଜାଣିଥିବେ ଆଜି କାଲି ସବୁ ଛୋଟ ରୁ ବଡ ଭୋଜିରେ ରୋଷେଇଆକୁ କାଯାଉଛି।
ଆଜ୍ଞା
ତାରୁ ଯୋଉ ରୋଷେୟା ବି ଆସୁଛନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ଚିଠା ଦଉଛନ୍ତି। ପରିବା ରୋଷେଇ କରିବା ପୂର୍ବରୁ ସବୁ ସାମଗ୍ରୀ ପାଇଁ ଏକ ଚିଠା ଦଉଛନ୍ତି ଯାରେ ସବୁ ସବୁ ପନିପରିବା ଏବଂ ସାମଗ୍ରୀ ରେ ଲେଖା ହଉଛି ସେ ସାମଗ୍ରୀକୁ କିଣିବା ପାଇଁ ଦେଖନ୍ତୁ ଆପଣ ଯଦି ସେଇ ପରିମାଣର ସାମଗ୍ରୀ ନ ଆଣନ୍ତି, ଆପଣ ଆଉ ଯେ ଯେତେବେଳେ ବି ଆପଣଙ୍କ ଖାଦ୍ୟଟି କରିବା ଖରାପ ହବ। ଆପଣଙ୍କ ରୋଷେଇୟା କୁ କହିବେ ଯେ ଆ ଆପଣ ସାମଗ୍ରୀ ଆଣି ନଥିଲେ ସେଥିପାଇଁ ଆଜିକାଲି ବହୁତ ତେଲ ମସଲା ବ୍ୟବହାର କରୁଛନ୍ତି ସେମାନେ ଆଜି ରୋଷେଇ ମାନେ ଯୋଉମାନେ ବି ଚିଠାରେ ଦଉଛନ୍ତି ସେମାନେ ଅଧିକରୁୁ ଅଧିକ ମସଲା ଏବଂ ତେଲ ବ୍ୟବହାର କରୁଛନ୍ତି।
ଆଜ୍ଞା ବନ୍ଧୁ। ତାପରେ ବି ବନ୍ଧୁ ଶୁଣନ୍ତୁ
କୁହନ୍ତୁ
ମୁଁ ବି ଆପଣଙ୍କ କଥା ହଁ ସୁବିଲା ଏବେ। ମୋ କହିବା କଥା ହଉଚି ବନ୍ଧୁ ଆପଣଙ୍କ ରୋଷେଇ ବି ଯଦି କରୁଛନ୍ତି ଆସିଛନ୍ତି ବାହାଘରିଆ ହଉ କି ଜନ୍ମଦିନ ଭୋଜି ହଉ କି ଯାହା ହଉ ସେ ରୋଷେଇଆ ଶାଳ ରୋଷିଆ ଶାଳରେ ବି ତାଙ୍କୁ ଟିକେ କହୁଥିବେ ଧୁଆ ଧୁଇ ପରିବା ଟିକେ କରୁଥିବେ ବୁଝିଲେ କି? କୀଟନାଶକ ଜିନିଷ ସବୁ ପଡୁଛି। ତାପରେ ବି ତାଙ୍କୁ ଧୁଆ ଧୁଇ ଭଲସେ ସଫା ସୁୁତୁରା ହେଇ କାମ କରୁଥିବ ସେମାନେ ତାକୁ ବି ଖାଇଲେ ଦେହ ପା ଖରାପ ହବ,
ଆଜ୍ଞା ଆଜ୍ଞା।
ହଳଦୀ ହଳଦୀ ପାଣୀରେ ଧୁଆ ଧୁଇ କରି ତ ଭଲସେ ଧୁଆ ଧୁଇ କରିକି ତାକୁ ବି ରୋଷେଇ କରିବେ ପାଣି ବି ଠିକ ରେ ବି ଆଣୁଥିବେ ଏଇଟା ଆମର ବନ୍ଧୁ ଜାଣିଥିବେ ଏବେ ଟାଙ୍କି ଆମର ଟିଣର ଟାଙ୍କି ବଡ ଟାଙ୍କି
ଆଜ୍ଞା
ସେ ଟାଙ୍କି ଆଣିକି ରୋଷେଇ କରିବେନି ସେ ଟାଙ୍କିରେ ଟୋଟାଲି ଜମାରୁ ରୋଷେଇ କରିବେନି ଜାଣିଲେ କି ବନ୍ଧୁ? ଆପଣଙ୍କ ପାଇପ୍ ରୁ ପାଇପ୍ ରୁ ଆଣି ରୋଷେଇ କରିବେ କି ନିକଟସ୍ଥ କୂଅ ହୋଉ କି ସଫା ଜିନିଷ ପାଣି ଆଣି ଭଲସେ ଇଏ କରି ରୋଷେଇ କରିବେ ଜାଣିଲେ କିି ବନ୍ଦୁ?
ଆଜ୍ଞା ଆଜ୍ଞା।
ସେ ପାଣିରେ ରୋଷେଇ କଲେ ତା ଭିତରେ କରିଙ୍ଗ ଲାଗୁଛି କରିଙ୍ଗ ପାଣି ତା କରିଙ୍ଗ ପାଣି। ନାଲିଆ ପାଣି ଟାଇପ୍ ର ପାଣି ବାହାରୁଛି ସେ ବି ଦେହ ଖରାପ ହବ।
ଦେଖନ୍ତୁ ଆପଣଙ୍କର ଭୋଜି ହଉଛି। କିମ୍ବା ଅନ୍ୟ ଆପଣଙ୍କ ପରିବାରଙ୍କ ଭିତରେ ଯଦି ଭୋଜି ହଉଛି। ଆପଣ ଯୋଉ କଥା ବି କହିବେ ସେଠି ଲୋକମାନେ ସେଇ କଥାକୁ ମାନିବେ କିନ୍ତୁ ଯଦି ଯେ କୌଣସି ବାହାର ଲୋକଙ୍କର ଭୋଜି ହଉଛି ଆପଣ ଯଦି କିଛି ବି କୁହ ନ୍ତି ସେ ଲୋକଟି ତତ୍ କ୍ଷଣାତ ରାଗି ଯାଉଛି। ଆପଣ ଆଜ୍ଞା ଆଜ୍ଞା ଯାହାଙ୍କୁ ଦେ ହଁ ସେଟା ତାଙ୍କୁ ଆମେ କିଛି କରିପାରିବୁ ନାହିଁ ଯୋଉମାନେ ଆପଣ ଆମେ ନିଜ ନିଜେ ସତର୍କ ହବା କଥା ଏମିତି ଯୋଉମାନେ ବି ଆମର ଆଜି ଆପଣ ଆମର ଭୋଜି ହଉଛି ମୁଁ ସତର୍କ ରହିବି ଆଉ ଯଦି ଆ ଆପଣଙ୍କର ଭୋଜି ହଉଛି ଆପଣ ସତର୍କିତ ରହିବେ ଯଦି ଏମିତି ସମସ୍ତେ ଧୀରେ ଧୀରେ ସତର୍କ ରହିବେ ଆପଣ ଆଉ ଏମିତି ଆଉ ଅସନା ଖାଦ୍ୟ ଆପଣ ଖାଇବେ କେମିତି?
ନାଇଁ ବନ୍ଧୁ। ଆଜ୍ଞା ଭଲ କଥା ବନ୍ଧୁ କହିଲେ ଆଜି ବୁଝିଲେ କି?
ଆଜ୍ଞା।
ଆଜ୍ଞା। ତ ଆପଣଙ୍କ କହିବା କଥା କି ଆପଣଙ୍କ ଘର ପାଖରେ ଯଦି ହଉଛି ଆପଣଙ୍କ ନିଜର ଲୋକ କିଏ ଆପଣଙ୍କ ଘର ଦାଦା ଦାଦା ହଉ କି ଘର ପାଖରେ ଜେଜେଙ୍କର ହଉ। ଘର ପାଖରେ ଘର ପାଖରେ ଯଦି ହଉଥିବ ସେମାନଙ୍କୁ ଟିକେ ଜଣେଇଦେବେ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ କଣ କୁହନ୍ତୁ ବନ୍ଧୁ?
ଦେଖନ୍ତୁ ଆପ ଯେତେବେଳେ ବି ଆପଣ କୌଣସି ବୋଜିକି ଯାଉଛନ୍ତି। ଆପଣ ନିଜେ ନିଜକୁ ସମ୍ଭାଳିବାର ଅଛି। ଜି ଆପଣଙ୍କ କଣ ଖାଉଛନ୍ତି ଆପଣଙ୍କ ଦେହ ଖରାପ ହେଇପାରେ ଆପଣ ଆମର ନିଜ ହିସାବରେ ଖାଇବେ ଆପଣ ନୁହେଁ କି ଏମିତିକି ଆପଣ ଯଦି ଜାଣିଛନ୍ତି ଭୋଜି ଆପଣ ପ୍ରାୟତଃ ଯୋଉ ଭୋଜିିକ ଯାଉଛନ୍ତି। ସେଟାରେ କୌଣସି ଟଙ୍କା ଦଉନାହାନ୍ତି।
ଆଜ୍ଞା ବନ୍ଧୁ।
ଯୋଉମାନେ ମଧ୍ୟ ଟଙ୍କା ଦଉଛନ୍ତି ସେମାନେ ଭାବୁଛନ୍ତି ଆମେ ପଇସା ଦେଇଛୁ ଆମେ ଅଧିକରୁୁ ଅଧିକ ଖାଇବୁ କଣ ଭାବିବା କଥା। ଏବେ ଯେଉଣସି ଅପରିଷ୍କାର ମଧ୍ୟ ହଉଛି କି ଆପଣ ଦେଖିଥିବେ ବଡ ବଡ ହୋଟେଲ ମଡେଲ୍ ରେ କିଛି ହୁଏ ନାହିଁ। କିନ୍ତୁ ସାଧାରଣ ଜାଗାରେ ଏମିତି ହୁଏ ହଉ ବନ୍ଧୁ ଆ ଆପଣଙ୍କ ସହ କଥା ହେଇକି ମତେ ବହୁତ ବହୁତ ଖୁସି ଲାଗିଲା ଆପଣଙ୍କ ବିଷୟରେ ଆପଣ ମ ବହୁତ ମନ୍ଦେ ଉପଦେଶ ଦେଲେ ମୁଁ ଏତିକ ଏତିକି କହୁଛି ଆପଣ ଏବେ ମୁଁ ଟିକେ ଘରେ ଭି କାମ ଅଛି ଆପଣଙ୍କୁ କିଛି ସମୟ ପରେ ପୁନଃ କଲ କରୁଛି।
ଆଜ୍ଞା ବନ୍ଧୁ ରଖୁଛି ଆଁ ନମସ୍କାର।
ଆଜ୍ଞା ଆଜ୍ଞା।
ଆଜ୍ଞା।